ହଁ ହାଲୋ।
ହଁ ହାଲୋ।
ଗୁଡ଼୍ ଇଭିନିଙ୍ଗ୍।
ଗୁଡ୍ ଇଭିନିଙ୍ଗ୍।
ଆଉ କେମିତି ଅଛ?
ଠିକ୍ ଠାକ୍, ତମେ?
ହଁ ହଁ ଠିକ୍ ଠାକ୍। ଟିକେ ଟିକେ ଗରମ ଲାଗୁଚି ଆଉ।
ଏପଟେ ତ ପ୍ରବଳ ଗରମ ହଉଚି।
ଗାଁରେ ଗରମ।
ହଁ ଗାଁରେ ବି ଗରମ ହଉଚି।
ଯେ ହେଲେ ବି ଗାଁରେ ଟିକେ ଥଣ୍ଡା ରହୁଥିବ ନା।
ହଁ ଥଣ୍ଡା ମାନେ ଏମ୍ତି ବର୍ଷା ପଲେ। ଥଣ୍ଡା ହଉଚି ନ ହେଲେ ତ ଗରମ ହେଇଥାଉଚି ଆଉ।
ହଁ ହଁ ଗରମ ବେଳେ, ସେ ଦିନ ବେଳା ତିନିଟା ଯାଏ ଟିକେ ଗରମ ଲାଗୁଥିବ। ନାଇଁ। ତା ପରେ ତ ଥଣ୍ଡା ପଡ଼ୁଚି ନା ଟିକେ।
ମୁଁ ଚୁଟିରେ ତେଲ ଲଗେଇ ଦେଇଚି ଜୋର୍ସୋରେ ମତେ ଖାଲି ଗରମ ଗରମ ଖାଲି ଓଦାଓଦା ଓଦାଓଦା ଲାଗୁଥିବ ବର୍ଷାରେ।
ତା ହେଲେ ଯାଇକି ଧୋଇ ଧୁଆ ହେଇଦିଅ ଭଲ ଲାଗିବ।
ହଁ ପରା ବହୁତ ଜୋର ଲଗେଇ ଦେଇଚନ୍ତି, ମୋ ମା।
ଓହୋ ହୋ ହୋ। ହଁ ଭଲ ନା ମୁଣ୍ଡ ଫୁଣ୍ଡ କିଛି ପେନ୍ ହବନି।
ନାଇଁ ହଁ ରିଲାକ୍ସ ହଉଚି ହଁ।
ଏବେ ଖାଇଲଣି କି?
ହଉ ମୁଁ ଖାଇଲି। ତମେ?
ନା ନା ଖାଇନି, ରୋଷେଇ ସରିନି ଆମର।
ହୁଁ।
ସେ ବନଉଚି ସେପଟେ।
ହୁଁ।
ଉଁ ହୁଁ।
ଆଚ୍ଛା।
ସେଥିପାଇଁ ତ ଲେଟ୍।
ହୁଁ ହୁଁ ହୁଁ।
ତମେ କଣ ଖାଇଲ?
ମୁଁ ମୁଁ ଖାଇଲି ଭାତ ଆଉ ସଖାଳର ଟିକେ ତରକାରୀ। ଆଉ ଏବେର ଭେଣ୍ଡି ଭଜା, ପଖାଳ।
ଓହଃ ବଢ଼ିଆ। ଭାତ ନା ପଖାଳ ଖାଇଲ?
ପଖାଳ ମାନେ ସଖାଳର ଦିନର ଦିନର ଭାତ। ନା ନା ସେ ଦିନର ଭାତଯାକ ତ ପଖାଳ ହେଇଯାଉଚି ରାତି ଯାକେ।
ହୁଁ ହୁଁ ହୁଁ। ଓହଃ ଏବେ ତାହେଲେ ରୋଷେଇ ହେଇନି ଆଉ ଭାତ ଟା?
ନା ଏବେ ଆଉ ରୋଷେଇ ଭାତ ନାହିଁ। ଗୋଟେ ଥର ହେଇଥାଉଛି ସଖାଳେ ଖାଲି।
ହୁଁ ହୁଁ। କୁଆଡେ ଯାଇଥିଲ କି ତମେ ଆଜି ଦିନବେଳା।
ହଁ ମୁଁ ଯାଇଥିଲି ଟିକେ ଏପଟେ ଭୋଜି ଗୋଟେ ହେଉଥିଲା ତ ଖାଇବାକୁ ଯାଇଥିଲି।
ଭୋଜିମାନେ କଣ ବାହାଘର, ନା କେମିତି କଣ?
ନା ନା ସେ ଗୋଟେ ଛୋଟ ଛୁଆ ଏ-ଏକୋଇଶିଆ।
ଓହୋ।
ଏକୋଇଶି ଦିନରେ ଯୋଉ। ନାଁ ଆମ ଗାଁ ପାଖ ଗୋଟେ। ଆମ ଗାଁଠୁ ପାଞ୍ଚ ଛଅ କିଲୋମିଟର ହବ।
ଓହୋ ହୋ ହୁଁ ହୁଁ ତମ ରିଲେଟିଭିସ୍।
ହୁଁ।
ହୁଁ ହୁଁ ହୁଁ
ଆମର ଆମ ରିଲେଟିଭ ଆମ ରିଲେଟିଭ ନୁହଁ ଆମ ସାହିର ଗୋଟେ ଭାଉଜ ଆଉ। ଭାଉଜର ଭଉଣୀର ଝିଅ ନା ପୁଅଟେ ହେଇଥିଲାଯେ ଖାଇବା ପାଇଁ ଆଉ ସେଠି ତ କିଛି ଖାଇଲିନି ମୁଁ। ହଁ ସେଠିତ କିଛି ଖାଇଲିନି ଖାଲି ଭାତ, ଡାଲି, ଚିକେନ ହେଇଥିଲା ମୁଁ ମୁଁ ତ ଚିକେନ ଖାଉନି ଖାଲି ଭାତ ଖାଇଲି। ଆଉ ଡାଲି ଖାଇଲି ଆଉ ଆଳୁ ଟିକେ ଚକଟିିକି ଖାଇଦେଇ ପଳେଇଆସିଲି।
ଓହୋ ଏଇ ଏକୋଶିଆରେ ହେଲେ କଣ ଚିକେନ ହୋଉଚିକି।
ହଁ।
ମୁଁ ଭାବୁଥିଲି ସାଧା ସାଧା ହୋଉଥିବ ଟିକେ।
ନାଁ ନାଁ ଆମର ଏପଟେ ସବୁ ଡିଜେ ଫିଜେ ଲଗେଇକି ନାଚନ୍ତି ଜାଣିନକି?
ଓହୋ ସେଇଟାବି ଯେ ଏକୋଶିଆରେ ମାନେ ମୁଁ ଯେ ଜେତିକି ଜାଣିବାରେ ପ୍ରାୟ ସାଧା ହିଁ ହୁଏ। ମାନେ ସାଧା ଭୋଜିଟା ହୁଏ।
ନାଁ ନାଁ ଏପଟେ ଆମର ନାହିଁ ଏପଟେ ଆମର ବହୁତ ନିୟମ ମାନେ ଗୋଟେ ଛୁଆ ଗୋଟେ ଯଦି ଜନ୍ମ ହୋଉଚି
ହୁଁ।
ମାନେ ତାର ବହୁତ ନିୟମ ମାନେ ଉଁ ହୁଁ ସେ ଏକ୍ସଟ୍ରା ତାଙ୍କେ ଆନେ ରହିବେ।
ହଁ ହଁ ହଁ ସେ ଯୋଉ ହୁଁ କେତେ ଦିନ ଯାଏ ଯୋଉ ଏକ୍ସଟ୍ରା ରହୁଛନ୍ତି ତ ମାନେ ହେଇସାରିଲା ପରେ।
ହଁ ହଁ। ହୁଁ ତାପରେ ତାପରେ ମାନେ ଏପଟର ଗୋଟେ ନିୟମ ଅଛି ଏକୋଇଶି ଦିନରେ ଯେମିତିବି ହୋଉ ଗୋଟେ ଛୋଟ ଭୋଜି ମାନେ ନିଜ ଘରେ ଆଟିଲିସ୍ଟ ହଉ ହେଲା ଫ୍ୟାମିଲୀ ଖାଲି ସେମାନଙ୍କୁ ସବୁ ମାନେ ଲୁଗା ଇଏ ସିଏ ସବୁ ଦିଆହବ ଏମିତି କଣ ବହୁତ୍ ଅଛି। ଆଉ ଯଦି ଟିକେ ଟେ ମାନେ ଯୋଉମାନେ ଟିକେ ଧ ମାନେ ଯୋଉ ଯୋଉମାନାନଙ୍କର ଟିକେ ପଇସା ପତ୍ର ଯୋଉମାନଙ୍କର ଟିକେ ଅଛି ହଁ ସେମାନଙ୍କୁ ହଁ ତାଙ୍କେ ଆଣି ଟିକେ ଏମତି ଭୋଜି କରିଦୋଉଛନ୍ତି ଆଉ।
ଓହୋ ହଁ ଏକୋସିିଆରେ ଯୋଉ ମାନେ ନାମକରଣ ହୋଉଛି ନାଁ।
ହଁ ହଁ ନାମକରଣ ବି ହେଇଥାଉଛି ହଁ ନାମକରଣ ହେଇଥାଉଛି ହଁ।
ଠିକ୍ ସେଦିନ ଏକା ନାମକରଣ ହୋଉଛି ଆଉ ସେ ଛୋଟ ଛୁଆକୁ ଯୋଉ ଡ୍ରେସ୍ ଯାକ ଦୋଉଛନ୍ତି ଆଉ ସୁନା ବି ଦୋଉ ନାହାଁନ୍ତି ଟିକେ ଟିକେ ହଁ। ମାନେ ଯୋଉ ନିଜର ସେ ସେଝିଅ ଘର ମା ବାପା ହେଇଥିବେ କି କଣ ସେମାନେ ଟିକେ ଦୋଉଚନ୍ତି ନା ମାନେ ନାତି ନାତୁଣୀ ଜୋ ହୋଉଚି ସେମାନେ ହୁଁ ହୁଁ ହୁଁ ସେୟା। ହଁ ବଢିଆ ଭୋଜିଟା ତ ଖାଇକି ଆସିଲ।
ହଁ ମଁ ଖାଇଦେଲି। ଆଉ କଣ ହବ ମୋର ତ ସେ ଏବେ ଦେଖ ଏବେ ସବୁ ମିଳେ ମାନେ ଆମ୍ବ ମିଳୁଛି ନାଁ। ନାଇଁ ଏ ବର୍ଷା ଦିନରେ
ବଟ କଣ ହବ ସେ ଆମ୍ବ ଖାଇଲେ ତ ମୋର ଦେହ ଖରାପ ହେଇଯାଉଛି କାଲି ଆମ୍ବ ଖାଇକି ଆଜି ମୋର ପୁରା ଅବସ୍ଥା ଖରାପ୍।
ଓହୋ। ସେତମେ ବେଶି କଣ ପାଇଁ ଖାଉଚ ତମେ ଗୋଟେ ଖାଉନ।
ମୁଁ ଗୋଟେନା ଦିଟା ଖାଇଥିଲି ସେତିକିରେହିଁ ମୋର ଏଇ ଅବସ୍ଥା।
ହଁ ଆଉ ମତେବି ଲାଗୁଚି ବେଶ୍ ସି ଆମ୍ବ ଖାଇଲେ ଟିକେତ ଦେହଟା ଇଏ ହେଉଚି ଭଳିଆ ଲାଗୁଚି ମୋତେବି।
ଉଁ ଆଜି ମୁଁ ଚାରି ଥର ଯାଇଚିଯେ। ସକାଳେ ଖାଲି ସେଥିରେମତେ ଡରଲା ଥିଲା ଆଉ ମୁଁ ପଖାଳ ପଖାଳ ବାସି ପଖାଳ ଖାଇଦେଲି ସେନାଗି ହୋଉଚି ଭାବୁଥିଲି ହେଲା ମେବି ସେଥିରେ ସେମି
ପଖାଳ ଖାଇଲେ ଗୋଟେ ସେମିତି ହବକି ସେଆମ୍ବ ପାଇଁ ଏକା ହେଇଥିବ।
ହୁଁ ହୁଁ।
ବେଶି ଖାଉନି ଗୋଟେ ଗୋଟେ ଖାଅ କିଛି ହବନି ଗୋଟେ ଖାଇଲେ ବାଲାନ୍ସ ରହିବ ବଡ଼ିଟା।
ହୁଁ ଉଁ।
ବେଶୀ ଖାଇଲେ ଏକା ପୁଣି ମିଠା ମିଠା ହଉଚି ନାଇଁ ସେରା ଯାଉଚିନା ମି ଫଥନ୍ ସକାଳେ ରହୁଚି ତାର
ହୁଁ ହୁଁ।
ସେଥିପାଇଁ ସୁଟ୍ କରିନଥିବ ତମ ବଡିଟାକୁ।
ହୁଁ ହୁଁ।
ସାଧା ସାଧା ଟିକେ ଖାଅ ନହେଲେ ଆଉ।
ହଁପା ସାଧାଇଁ ଖାଇବାକୁ
ହୁଁ ଆଉ ଏବେ ଏବେ କେମିତି ଲାଗୁଚି ଏବେ ଟିକେ ଗରମ ଲାଗୁଚିନା ଥଣ୍ଡା ପଡ଼ିଲାଣି?
ଏବେ ମାନେ ନାଇଁ ଏବେ ଟିକେ ଏବେ ଚଳିବ ଏତେବି ଗରମ ନାଇଁ ଏଠି ଆଉ ଆମର ସେପଟେ ମାନେ ଟାଉନରେ କଣ ଖାଲି ମଶା ହନା ନାଇଁ ଏପଟେ ନା ମଶା ନା କଣନା କଣ ଏତେବି ଗରମ ନାଇଁ ଏତେ ମାନେ ମଶାତ ଜମାବି ନାଇଁ ହେଲା।
ହଁ ସେଇଆ।
ହୁଁ।
ଏପଟେଯେ ଯଉ ରେଟରେ ହଉଚି ହଁ ମଶାରୀ ଟାଙ୍ଗିବନି ଯଦି ମାନେ ଶୋଇପାରିବନି ଜଣେ। ନାଇଁ। ସେ ଫେନ୍ ଚାଲୁକି ଯାହା ହଉ।
ହୁଁ ହୁଁ।
ଗାଁରେ ଟିକେ ଏପଟେ ମତେ ଲାଗୁଚି ସେଯୋଉ ନାଳ ଜାଗ କରୁନାହାନ୍ତିକି ସେ ସେଇ ହଁ ହଁ ସେଇଠି ବୋଧେ ସେଇଥିପାଇଁ ଆଗା ବୋଧେ ସେ ଘର ଜାକର ପାଖ ପାଖକୁ ଦେଇକି ସେଯାକ ହଉଚିନା।
ହୁଁ ହୁଁ ହୁଁ।
ସେଥିପାଇଁ ଆଗା ମଶା ବେଶୀ ହଉଚି। ଗାଁ ଜାଗାରେ ରହୁନି ସେମିତି ସେଥିପାଇଁ ସେଟା ହଉନଥିବ।
ଏମିତିଆ ପାଣି ଏରିଆରେତ ମଶା ଯାକ ହୁଏନା?
ହଁ ଠିକ୍। ଆଉ ଏଇଠିତ ପାଣି ଛଡା ହଉଚି ଏଗା ମାନେ ଘରର ଯୋଉ ୱେଷ୍ଟ ପାଣି ଯାକ।
ୱଷ୍ଠ ହଁ।
ହୁଁ ଠିକ୍ ଠିକ୍ ଠିକ୍ ସେଇଆ।
ହୁଁ ହେଲେ ଗୋଟେ ଥର ମଶା ଜନ୍ମ ଅ ହେଲେ ଗୋଟେ ଥର ସେ କେତେଟା ମଶା ଜନ୍ମ ଦଉଥିବ?
ମାନେ ଅଣ୍ଡା କେତେ ଦଉଥିବ କହୁଛ ସିଏ ବହୁତ୍ ସାରା ଅଣ୍ଡା ଦଉ ମାନେ ବହୁତ୍ ସାରା ଦଉଛି ହଜାର ହଜାର ଦଉଛି ସେ।
ଆ
ହଁ ସେଥିପାଇଁ ତ ସାଙ୍ଗେ ସାଙ୍ଗେ ଆଉ ସେମାନେ ବେଶୀ ବଞ୍ଚୁନାହାନ୍ତି ନା ମାନେ ସେମାନଙ୍କର ଗୋଟେ ଦିନ୍ ହଁ ଲାଇଫ୍ ଯୋଉ ଗୋଟେ ଦିନ କି ଦି ଦିନ ଏମିତି ହେଇଥାଉଛି ନା।
ହୁଁ ହୁଁ।
ସେମାନଙ୍କର ତ କମ୍ ଥାଉଛି ଆଉ ବେଶୀ ବେଶୀ ସେମାନଙ୍କର ହଉଛି।
ଆଉ ସେ ଯୋଉ ମ୍ୟାଲେରିଆ ମଶା ଯୋଉ କୁହନ୍ତି ଯୋଉ ଡେଙ୍ଗୁ ନା କଣ?
ହଁ ସେ ସେଇ ମଶା ଯାକ ଯଦି ସେଇଟା ଯୋଉ ଇନଫେକ୍ଟେଡ ଥିବେ ସେମାନେ ଆଉ ଯଦି ଚୋବେଇ ଦେବେ ବେଲେ ହବ ସେଇଟା।
ହୁଁ ହୁଁ ହୁଁ।
ଆଉ ଏମିତି ନର୍ମାଲ ଚୋବାଇଲେ ହବନି ମ୍ୟାଲେରିଆ।
ହୁଁ ହୁଁ।
ଏଇଟା ଖାଲି ସେ ଇଏ ହବ ମାନେ ଯୋଉ ଫୋଟକା ଟାଇପ୍ ର ଟିକେ ହେଇଯାଉନି।
ହଁ ହଁ।
ସେଇଟା ହେଇକି କୁଣ୍ଡେଇ ହବ କାହିଁକି ନା ସେ କଣ ପାଇଁ ସେଟା କୁଣ୍ଡେଇ ହଉଛି? ହଁ ହଁ ସେଇଆ ବି ଆଉ ତାଙ୍କର ଭିତର ଯୋଉ ବଡି଼ ର ଯୋଉ ୱେଷ୍ଟ ନଥାଉଛି।
ହୁଁ।
ସେଇଟାକୁ ବି ସେ ମାନେ ଯୋଉ କାମୁଡିଲା ବେଳକୁ ଆମର ଛାଡି ଦଉଛନ୍ତି ବ୍ଲଡ଼ ରେ ସେଇଥିପାଇଁ ସେଟା ଆମକୁ କୁଣ୍ଡେଇ ହଉଛି ଏମତି।
ଆଚ୍ଛା ସେଇଟା ସେଟା ଛାଡିଦେଲେ କିଛି ସେମତି ପ୍ରୋବ୍ଲେମ୍ ନାହିଁ?
ନାଇଁ ପ୍ରୋବ୍ଲେମ୍ ନାହିଁ ଆମର ଇମ୍ୟୁନିଟି ସିଷ୍ଟମ ବି ଅଛି ନା।
ହୁଁ।
କିନ୍ତୁ ହଁ ସେ ଛୋଟ ଛୋଟ ସେ ଛୋଟିଆ ଛୋଟିଆ ଜିନିଷ ଉଁ ଇଏ କରିଦବ କିନ୍ତୁ ଅଧିକ ସେ ଯଦି ଇନଫେକ୍ଟେଡ଼୍ ହେଇଥିବ ଆଉ ଚୋବେଇବ ସେ ଯୋଉ ପଳେଇ ଆସିବ ତାର ଯୋଉ ଇନଫେକ୍ସନଟା ଆମ ବଡି ଭିତରକୁ ବଲେ ସେଟା ଅଲଗା ରହିବ। ମାନେ ମ୍ୟାଲେରିଆ ବାଲା ଯୋଉଟା। ହଁ ଆଉ ଏମତି ନର୍ମାଲ ମଶା ହେଲେ କିଛି ହବନି ସେଟା।
ସେଟା କଣ ଏମିତି ତମେ ନର୍ମାଲି ମଶା ଗୋଟେ ଯଦି ମାରୁଛ ହେଲା କି ସେ ଆସିଥିବ ଜଷ୍ଟ୍ ତମକୁ ତ ପାଖେ ଜଷ୍ଟ ସେ ବସିଥିବ ତମ ଉପରେ ତାକୁ ଯଦି ତମେ ମାରିବ ସେ ଜମା ମାନେ ତାର ମାନେ ଆଚୁଆଲି ସେ ମଶା ମାନଙ୍କର କଣ ବ୍ଲଡ଼ ଫ୍ଲଡ଼ ଜମା ଥାଉଚି ଉଇ ଦାଉଟ୍ ବ୍ଲଡ଼ ରେ ତିଆରି ନା କଣ।
ମୁଁ ବି ତ ମତେ ବି ଲାଗୁଛି ନଥାଉଛି ବୋଧେ ମାନେ ଯିଏ ବ୍ଲଡ଼ ପିଇ ନଥାଉଛି। ଆଉ ଆମେ ଯୋଉ ମାରୁଛୁ ହଁ। ହ୍ବାଇଟ୍ ହେଇ ଯାଉଛି କିଛି ତ ବ୍ଲଡ଼ ବାହାରୁନି ହଁ।
ହଁ ବଟ୍ ସେ ବ୍ଲଡ଼ ଯଦି ପିଇ ଦେଇଥିବ ତ ଖାଲି ବ୍ଲଡ଼ ଯାକ ହିଁ ବାହାରିବ।
ହଁ ମାନେ ତାର ଫୁଲ୍ ହେଇଯାଉଛି ପୁରା ପେଟଡ଼ା।
ହଁ ହଁ ଠିକ୍ ଠିକ୍ ଠିକ୍।
ହୁଁ ତାର ଆଉ କିଛି ନାହିଁ ବୋଧେ ଖାଲି ବ୍ଲଡ଼ ପିଇଲେ ପେଟ ଟା ଫୁଲ୍ ହେଇଯାଉଛି ତାର।
ସିଏ କଣ ଖାଲି ମାନେ କଣ ମାନେ ଖାଲି ମ ଯୋଉ ରକ୍ତ ହିଁ ପିଇକି ଆଉ କିଛି ତାର ଖାଦ୍ୟ ନାହିଁ ବୋଧେ ନେଇକି।
ଆଉ ମତେ ଲାଗୁଛି ଖାଲି ସେ ରକ୍ତ ହିଁ ପିଉଛି।
ହଁ ହଁ ହଁ।
ଆଉ ସେ ତ ବେଶୀ ବଞ୍ଚୁନି ବି ନା ଗୋଟେ ଦିନ କି ଦି ଦିନ କଣ ବଞ୍ଚୁଥିବ ହଁ। ସେତିକି ଭିତରେ ଯଦି ପାଇଲା ବଲେ ଭଲ କଥା। ନ ପାଇଲେ ବି ତ ସେ ମରିିବ ଏଗା ଅଟୋମେଟିକାଲି। ଦେଖିବା ଯଦି ମ-ମ ହଁ।
ହଉ ତାହେଲେ
ହଉ ଠିକ୍ ଅଛି ତାହେଲେ ଆଉ ଯାଉଛି ଖାଇବି ମୁଁ। ହଁ ହଁ ବାଏ ହଁ ହଁ।